ହ୍ୟାଲୋ, ହଁ କଣ କରୁଛ? ହ୍ୟାଲୋ। ହ୍ୟାଲୋ।
ଟିକେ ନେଟୱାର୍କକୁ ଆସିବ।
ହଁ ହଁ। ହ୍ୟାଲୋ, ଶୁଭୁଛି ଏବେ?
ହଁ ହଁ ଶୁଭୁଛି, କଣ କରୁଛନ୍ତି?
କିଛି ନାଇଁ ଏବେ ଉଠିକି ବସିଛି ବର୍ଷା ଆସୁଛି ଏବେ। ହ୍ୟାଲୋ ତମେ, କଣ କରୁଛ? ହ୍ୟାଲୋ।
ହଁ ମୁଁ ବି ହଁ ମୁଁ ଏ ଟିକେ ହେଲା ଉଠିଲି।
ଅହ ଆସିକି ଏଟା
ଆଉ କଣ ଖାଇଥିଲ?
ହ୍ୟାଲୋ।
କଣ ଖାଇଥିଲ?
ଆ ଖାଇନୁବା। ହ୍ୟାଲୋ। ନା ନା ଖାଇନୁ ଏବେ ଆଣିବାକୁ ପାଇଁ ଯିବୁ ନାସ୍ତା। ହ୍ୟାଲୋ।
କଣ ଏବେ ପଢ଼ାପଢ଼ି କରୁଛ?
ହଁ, ପାଠ ପଢ଼ୁଛି ଏବେ।
କୋଉଠି?
ଏଇ କଟକରେ। ତମେ କୋଉଠି?
ମୋର ଏଇ ବର୍ଷ ସଇଲା, ମୋର ପଢା ସଇଲା ଏଇ ବର୍ଷ।
ଅହ ଆମର ଚାଲିଛି ଆଉ।
ଆଉ କିଛି ଖାଇନୁ ତାହାଲେ?
ନା, ନା ଖାଇନି ଆଉ ଟିକେ ଯିବୁ ଆଣିବା ପାଇଁ। ହଷ୍ଟେଲରେ ରହୁନା ଆସୁଛି ସକାଳୁ ଆସୁଛି। ହ୍ୟାଲୋ ସେପଟେ ଆସିଛି ନା ନାଇଁ? ହଉଛି। ଏବେ ବି ହଉଛି ଆସ ହଉଥିଲା ଏବେ ବି ହଉଛି। ହାଲୋ। ତମ ଆବାଜ ବୋଧେ ମଝି ମଝିରେ କଟି ଯାଉଛି ନା କଣ? ହାଲୋ ତମ ଆୱାଜ ବଧେ ଭ।
ତମେ ନେଟୱାର୍କ ଜାଗାକୁ ଆସ। ଆମର ପା ନେଟୱାର୍କରେ ଫୁଲ ଅଛି।
ହଁ ହଁ ଏଇଟା ବି ଫୁଲ ଅଛି। ଫୁଲ ଦେଖଉଛି। ବଧେ ଏଇ ବର୍ଷା ପାଇଁ ଟିକେ ଟିକେ ଗ୍ଲିସ୍ ହଉଛି ଜାଗା ଟା। ହାଲୋ ହାଲ୍ଲୋ। ହଁ। ହଁ। ଏଇ ବର୍ଷା ପାଇଁ ଠିକ୍ ରେ ନେଟୱାର୍କ ଆସେନି ଏଇ ପଟେ।
ହୁଁ ହୁଁ। ଆଉ ରଜ କେମିତି କଣ କରିଥିଲ ତମ ଆଡେ?
ରାଜ।
ଉଁ, କଣ କହିବି ଆମେ ରଜ ପାଳନ କରୁନୁ ନା ଜାଣିନି ସେଥିପାଇଁ। ତମେ କେମିତି କଲ?
ହାଲୋ।
ହଁ। ଆମେ ବି ଭଲ ପାଳିଲୁ।
ହଁ।
ଆଉ ରଥଯାତ୍ରାରେ କୁଆଡେ ଯିବ ନା ଯିବନି?
ହଁ ଦେଖିବୁ ଯଦି ଟାଇମ୍ ହବ ହେଲା। ହଷ୍ଟେଲରେ ଯଦି ଛାଡିଲେ ଯିବୁ ଆଉ। ଅଧେ ଅଛି
ରାଜା ହାଲ୍ଲୋ। ହୁଁ। ଷୋହଳ ତାରିଖ ଅଛି ନା ଏଇ। ହାଲୋ ହଁ।
ହଁ ଆମ ସତର ରେ ପ୍ରାକ୍ଟିକାଲ ଏକ୍ସାମ ଅଛି ନା। ତ ଦେଖିବୁ ଯାଇପାରିବୁ ଯଦି ଯିବୁ ନହେଲେ। ମୁଁ ଯିବିନି ଆଉ। ଏ ଏବେ ବି ଆମର ଏକ୍ସାମ୍ ହିଁ ଚାଲୁଛି। ସରିନି ସୋମବାର ହେଲା ସରିବ। ଆ ତମେ ଘରେ ଅଛ ନା ବାହାରେ?
ନା ମୁଁ ଏବେ ଘରେ ଅଛି।
ଆଚ୍ଛା।
ଛୁଟି ଅଛି ନା ସେଥି ପାଇଁ ଘରେ ଅଛି।
ହଁ ହଁ
ଆଉ କାଲି କଣ ରାତିରେ ଖାଇଥିଲ?
ଭାତ ଡାଲି ଆଉ ରୁଟି ଆଉ ଅଣ୍ଡା କାଲିି ବାର ଥିଲ ନା ତ ଦେଇଥିଲେ ହଲ
ହଁ ହୁଁ
ହଁ ଆଜି ହେବ ଭାତ ଡାଲି ସୋୟାବିନ୍ ତରକାରୀ ଆଉ ଆଉ ଦେହ ସବୁ ଠିକ୍ ଅଛି ନା?
କରୁଛନ୍ତି କ୍ୟାଣ୍ଟିନ୍ ଅଛି।
କ୍ୟାଣ୍ଟନ୍ ଅଛି। କ୍ୟାଣ୍ଟିନ୍ ଅଛି କିଏ ରୋଷେଇ କରିବ ବାହାରକୁ ରହିଲେ ପୁଣି ଅସୁବିଧା ରୋଷେଇ କର ଖାଅ ଫୁଣି ପାଠ ପଢ଼ିବା ପାଇଁ ଏତେ ଆସାଇନମେଣ୍ଟ ପୁଣି ଟାଇମ୍ ହବନି ନା। ହେନ ହୁଁ
ଆଉ ଗାଁକୁ କେବେ ଆସିବ?
ଗାଁ କୁ ଯିବି ଦଶହରାରେ ଯିବି ଏବେ ଯିବିନି। ଯଦି କିଛି ଜରୁରୀ ଥିଲେ ଯିବି ନହଲେ ଯିବିନି। ହେଲୋ, ହଁ
ଏକାଥରେ ଯାଇ ଦଶହରା କୁ
ହଁ।
ଯଦି କିି ବେଶୀ ହେଲେ ଯିବି ଆଉ ଏବେ ତ ଅ ଥାର୍ଡ ସେମିଷ୍ଟାର ବି ଷ୍ଟାର୍ଟ ହେଇଯିବ ଆଉ
ତମ ଘରେ ସବୁ କିଏ କିଏ ଅଛନ୍ତି?
ବାପା, ମା, ଅଜା, ମୁଁ, ଭଉଣୀ, ମୋ ଭାଇ ଓ ଭଉଣୀ। ଛଅ ଜଣ ଅଛୁ। ଆଉ ତମେ କେତେ ଜଣ ଅଛ?
ହଁ, ମମି, ବାପା, ମା, ମୋ ସାନ ଭାଇ, ଆଣ୍ଟି ଖୁଡ଼ି ତାଙ୍କ ପୁଅ ଝିଅ।
ହଁ, ହଁ କଣ ଜଏଣ୍ଟ ଫ୍ୟାମିଲୀ?
ହୁଁ।
ଭଲ ଆଉ। ଆଉ ଘରେ ସମସ୍ତେ ଠିକ୍ ଅଛନ୍ତି ନା? ହୁଁ।
କଣ କହିଲ?
ହେଲା ଘରେ ସମସ୍ତେ ଦେହ ଠିକ୍ ଅଛି ନା ସମସ୍ତଙ୍କର?
ହଁ ଠିକ୍ ଅଛି।
ହ୍ୟାଲୋ
ଆଉ ହଁ କୁହ।
ହୁଁ। ଆଉ ତମେ ଏଇ ରଥରେ ବୁଲିବା ପାଇଁ ଯିବ ନା ନାଇ ରଥଯାତ୍ରାରେ?
ଆମ ଗାଁରେ ତ ଭଲ ହୁଏ ଆଉ କୁଆଡ଼େ ଯିବୁ।
ଓହୋ, ଭଲ ଆଉ।
ଆମ ଗାଁରେ ଭଲ ହୁଏ।
ଓହୋ। ଘର ପାଖ ତ ଦୂଆ ଦୂରରେ କାହିଁ ଯିବ ନା।
ହଁ।
ହ୍ୟାଲୋ ଆ ମୁଁ ଏଇ ପାଖରେ ପୁରୀ ଏଇ ପା
କଲେ ବି ଭିଡ଼ ବି ବୁ ବୁହୁତ୍।
ହଁ ସେଇଆ। ଏ ପୁରୀ ପୁରୀ ବି ଟିକେ ପାକେଇ ହୁଅନ୍ତା ବୋଧେ। ଯେ ସବୁ ତେ ଭିଡ଼ ହେଇଥାଏ। କଣ ଯିବର ଲୋକ ହ୍ୟାଲୋ ହଁ।
ହଁ।
ଆଉ ତୁମେ ଏବେ କେତେବେଳେ ଖାଇବ? ହ୍ୟାଲୋ।
ହଁ ଆଉ ଟିକେ ଗଲେ ଖାଇବି।
ହ୍ୟାଲୋ।
କଣ କରୁଛନ୍ତି ମୁଁ ଜାଣିନି। ଖାଇଲେ କହିବି ଆଉ।
ହଁ। ତମ ପୁରା ପାଠପଢ଼ା ସରିଗଲା ନା କଣ? ହଁ ସମସ୍ତେ ଭଲ। ତମର ପୁରା ପାଠ ପଢ଼ା ସରିଗଲା ନା କିଛି ଡିଗ୍ରୀ ଅଧା ସାରିଲା ତମର।
ନା ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଦେଇଛି।
ଓ ଏବେ ପିଜିଜି କରିବା ବି ଏଡ଼୍ କରିବା?
ହଁ ଦେଖିବା କଣ କରିବା ଆଉ।
ହଁ।
ତମେ ଏବେ କଣ କରୁଛ ସେଠି?
ମୁଁ ଏବେ ପିଜି କରୁଛି। ଏଇୟ ଏବେ ଆମେ ସେକେଣ୍ଡ ୟର ନା। ଆଗରୁ ଏବେ ବୋଧେ ପିଜି ହଁ କଟକରେ। ଆମର ଏବେ ମୋର ଏବେ ସହିଯାଇଥାନ୍ତା କିନ୍ତୁ ଗୋଟେ ବର୍ ମାନେ ଏବେ ଏବେ ପର୍ଯ୍ୟନ୍ତ ବିଜି ବି କମ୍ପ୍ଲିଟ୍ ହେଇ ସାରଯାଇଥାଆନ୍ତା। ଆ ତ ରାତିରେ ବି ବର୍ଷା ହଉଛି ଏପଟେ।
ଆମର ବି ରାତିରେ ହଉଥିଲା। ଏବେ ଟିକେ ବର୍ଷା ଉଠେଇଛି ହବ ବୋଲି।
ହୁଁ ଲଘୁଚାପ ଚାଲିଛିି ବୋ
ଦି ଦିନି ହେଲା ତ ଖରା ନାହିଁ।
ହଁ। ବର୍ଷା ବର୍ଷା ଅଛି ଆ
ହୁଁ। ହଉ।
ହ୍ୟାଲୋ। ହ୍ୟାଲୋ ହଁ।
ହଁ କହୁନ।
ହ୍ୟାଲୋ। ଏଇପଟେ ବାଉ ନେଟୱାର୍କ ଭଲ ଆସୁନି ଯେ ଟିକେ ଅସୁବିଧା ଅଛି।
ଆମର ତ ନେଟୱାର୍କ୍ ପୁରା ଫୁଲ୍ ଅଛି। ଆମର ତ ନେଟୱାର୍କ୍ ପୁରା ଫୁଲ୍ ଅଛି।
ହଁ ବର୍ଷ ନେଟୱାର୍କ ଚେଞ୍ଜ୍ ଯଉ ଜିଓରେ ଏତେ ଆସେନି ନା ଏପଟେ ଚେଞ୍ଜ୍ କଲି ବେଗି। ଭଲ ନେଟବର୍କ ଦଉନୀ। ଏୟରଟେଲର ଭଲ ଆସି ଜିୟର ଭଲ ହାଲୋ।
ହଁ ଏବେ ତ ଆମେ ଯାଇଥିଲୁ କଟକ। ଭୁବନେଶ୍ୱର ଯାଇଥିଲୁ ତଥାପି ନେଟୱାର୍କ ଜମା ପାଏନି।
ହଁ କେତେ ଅସୁବିଧା ଏଇପଟେ। ହଁ।
ସେଇ ଏବେ।
ହଷ୍ଟେଲ ଜାଗା ରେ ପୁଣି ସମସ୍ତେ ମିସ୍ କରନ୍ତି ନା ହାଲୋ।
ହୁଁ।
ହୁଁ ହଷ୍ଟେଲରେ ବୋଧେ ସମସ୍ତେ ଏତେ ପିଲା ପୁଣି। ଆମ ବଏଜ ହଷ୍ଟେଲ ଅଛି। ନିବେଦିତା ପୁଣି ସବୁ ଏତେ ସାରା କାହିଁ ହଉଥିବ ନ ଥି ହ। ସବୁ ଗୋଟେ ଦେଲେ ନେଟ ପାଏନି ହାଲୋ।
ଉଁ ହୁଁ ହଁ।
ହୁଁ।
ହ ଆଉ ବାହାରକୁ କୁଆଡେ ବୁଲାବୁଲି କର ନା କରନି?
ନା ଯାଇନୁ ଆମେ। ଏଇ ଏବେ ଏକ୍ଜାମ ସବୁ ଚାଲୁଛି ନା ତ ଉଁ ଅଛୁ ହିଁ। ମେରୁ ହଷ୍ଟେଲରେ ହଁ କାହିଁ ଯାଇନି ଏକ୍ଜାମ ସରିଲେ ଦେଖାଯିବ କୁଆଡେ ଯିବା ବୁଲିବା ପାଇଁ।
ମାନେ ମାର୍କେଟ ଫାର୍କେଟ ସେଆ କୁଆଡ଼ ଯାଅନି।
ଉଁ ହୁଁ ମୁଁ ଯାଏ କିଛି କାମ ଥିଲେ। ଏଁ ଡିଉସ ଦବାକୁ ହେବ ସେତେବେଳେ ଯାଉ ନହେଲେ କିଛି କାମ ତ ନାଇଁ ଆଉ ଖାଇବା ପାଇଁ। ଆଉ ଏମିତି କି ସେ ଜରୁରୀ ପାଇଁ ତ ପାଖ ହିଁ କଲେଜ ପାଖରେ ହିଁ ସବୁ ଅଛି ଆଉ। ଓ ଖାଇବା ପାଇଁ ବି ଏତେ ଅସୁବିଧା ହୁଏନି ଅର୍ଡର କଲେ ଆଣିଦିଅନ୍ତି ହଷ୍ଟେଲକୁ ବୁଫେ ଟା।
ହୁଁ ହୁଁ।
ହଁ। ହାଲୋ।
ହୁଁ।
ହଁ। ଏ ଅ ଟାଇମ ହେଲାଣି କଲ କରିବ ନା ତମେ ଏବେ? ହାଲୋ ତମେ ଏବେ କଲ୍ କରିବ ନା ଯୋ ଟାଇମ ଟାଇମ ହେଲା
ମାନେ ବୁଝିପାରିଲିନି।
ଆ ଟାଇମ ଟିକେ ଦେଖ ଦଶ ମିନିଟ ହେଲାଣି ସେଇଟା କହୁଛି। ଯେ ତମେ ଏବେ କରିବ ନା ରିଟର୍ନ ହାଲୋ।
ମୋର ତ ସଇଲାଣି ତିରିଶ ଟା କଲ।
ନ ସାରି ଗଲାଣି।